ହ୍ୟାଲୋ। ହଁ ସାଙ୍ଗ।
ହଁ ଆଉ କୁହ?
ଏତେ ଟାଇମ ନାଗୁଚି ତମକୁ ସମୟ ନାଗୁଛି ତମ ଫୋନ ଉଠେଇବା ପାଇଁ?
ଆରେ ଫୋନ କରିଥିଲା ଗୋଟେ ସାଙ୍ଗପିଲାଟେ ସେଇଥିପାଇଁ ଏ ଲେଟ ହେଇଗଲା ଆଉ।
ଆଉ ତମେ ରଜରେ କୁଆଡେ କୁଆଡେ ଯାଇଥିଲ?
ରଜରେ
ହଁ କଣ କଣ କରୁଥିଲ?
ରଜରେ ମୁଁ କୁଆଡେ ଯାଇନି।
କଣ ପାଇଁ?
ଅ ରଜରେ ଯାଇନଥିଲି ଆଉ ମୁଡ୍ ହେଲାନି।
ଓହୋ। ଏଇ ଦେଖ ମୁଁ ତୁ କଣ ନେଖିଲି। ଏ ଦେଖ ମୁଁ କଣ ନେଖିଚି ଟିକେ ଦେଖରେ ଟିକେ ମେସେଜ ରେ।
ହାଲୋ।
ହଁ କୁହ ରାଜରେ କୁଆଡେ କୁଆଡେ ଯାଇଥିଲ।
ଗୋଟେ ମିନଟି ରୁହ।
ହ୍ୟାଲୋ।
ହଁ।
ବୁଝିପାଇିଲ।
ହଁ ହଁ ସ୍ ସ୍
ହଁ।
ହ୍ୟାଲୋ।
ରଜର କୁଆଡେ କୁଆଡେ ଯାଇଥିଲ ବୁଲିବା ପାଇଁ ହଁ
ରଜର କା କହିଲି ଯାଇନୁ କୁଆଡେ
ଯାଇନା ଓ। ଆମେ ଯାଇଥିଲୁ ରଜରେ କଣ ରଜରେ କ କେତେ ହଳ ଡ୍ରେସ ନେଇଛ
ରଜରେ ମୁଁ ଜମା ଡ୍ରେସ୍ ହିଁ କରିନଥିଲି। ଖାଲି ଯୋଉ ଆମର ଝୋଟ ଅଖାନ ନ ଥାଏ ଧାନ ଫାନ ପୁରାନ୍ତି ଆସ୍ ସେଇୟଆକୁ କଣ ସେ କଣ ତ ବ୍ୟାଗି ଜିନିଷ ଏବେ କଣ? ଟ୍ରେଡିଂ
ହଁ ହ। ଏ ବାଣ୍ଡେ
ହଁ ସେଇଆାକୁ ସିଲେଇ କରିକି ଆଡାମ୍ଫୁଣ ସୂତାରେ ଯାଇ ଲୁ ଆଉ ପୁନ୍ଦୀ
ଏ ଯେ ଆଳୁ ଅଖା ନେଇ ଗଲାଣି ଭଲ ହେଇଥାନ୍ତା।
ହଁ ହଁ ସେଇଗୁରା ବା ତିନି ତିନି ହଳ ତା ଧିଅରୁ କରଦେ ଥିଲୁ ସେଇଗୁରା ନେଇକି ବୁଲିବାକୁ ଯାଇଥିଲୁ।
ଏଇ ଯୋଉ ରସୁଣ ଆଉ ପିଆଜ ବସ୍ତା ଯୋଉ ନୁହେଁ ସେଇଟାରୁ ମସ୍ତ ହେଇଥାନ୍ତା ପୁରା କଲର ଫୁଲ ଭଳିିଆ ଗୋଟେ ହଳଦିଆ ନାଲି
ନା ନା ସେଟା ସେଟା ଭଲ ହବନି।
କାଇଁ ଭଲ ହବନି ପୁରା ଜାଲ ଜାଲିଆ ବଢିଆ ବଢିଆ ପୁରା ଡିଜାଇନ
ଏଟା ଜାଲିଟା ଏଟା କଣ ଲାଗିବ ଏଟା ଲୋକ ଦେଖିଲେ ହସିବେ।
ପତ୍ର ପିନ୍ଧି ଦିଅ ସବୁଠୁ ଭଲ
ଆଉ ପତ୍ର କହିଲେ ପିନ୍ଧିଲେ ଆହୁରି ରକ୍ଷା ଅଛି ଭାଇ ଏଇଟା। କହିଲ ମାନିଲି
ହଉ ଯା ହଉ ରାଜରେ କଣ କଣ ପି ପିଠା ଖାଇଲ।
ପିଠା ମତେ କୋଉ ପିଠା ଭଲ ଲାଗେ ନା। କେଉ ପିଠା ମତେ ଭଲ ଲାଗେନା।
କୋଉ ଟ ଭଲ ଲାଗେ ନା।
ନା,
କଣ, ପାଇଁ?
ଭଲ ଲାଗେନା, ଏମିତି ମୁଁ, ମାନେ ମୁ ପିଠା, ପିଠା ଖାଏନି ୲
ଏଇ ତମର, କୋଉ ପିଠା କର ତ, ଆରିସା ପି ଆରିସା, ପିଠା-
ରିସା, ପିଠା ଚକୁଳି ପିଠା, ଆଉ କଣ ସବୁ, କାକେରା ଆଉ କଣ, ଗୋଟେ କଣ? କଣ, ହେ ମିଠା, ଫିଠା କରନ୍ତି ଆଉ ୲ ହଁ-
ପୁରୀ, ଭଲ ଲାଗେ? ଏ ଯୋଉ ପୁରୀ, କୋଉ ଭଳିଆ? ତା ଭିତରେ ଯୋଉ ପୁର ଥାଏ ସେଇଭଳିଆ, ନା? ନା ଯୋଉ, ପୁରୀ ଖାଲି ଗୋଲ, ଗୋଲ ଯୋଉ ବରା, ଗୁଗୁନି ଦୋକାନରେ ମିଳେ?
ପୁରୀ ଗୋଲ, ଗୋଲ ୲
ସେଇଟା ୲ ପୁରୀ, ନା ସେଇଟା ଆମେ, ଲୁଚି- ଚିକହୁ, ପୁରୀ କୋଉଟା, କହିଲ? ଏ ଯୋଉ, ପୁରୀ ଏମିତି ଚନ୍ଦ୍ର ଅଧା ଭଳିଆ ହେଇଥିବ, ତା ଭିତରେ ପୁର, ଥିବ ୲
ଓହୋ, ହଁ, ହଁ ସେଟା ମୁ ବୁଝୁଛି, ସେଟା ଆମେ କଣ, କହିଲୁ କହିଲେ- ସେଟା ଆମକୁ କହୁଛ ମାନେ କଣ, କହିଲ? ଉ, ଏ, ଯଉ କଣ, ତ ଅଧା କାନ ମୋଡା, ନାଇ ଏମିତି ଗୋଟେ, କଣ କୁହନ୍ତି ୲ ହଁ, ସେ
ଅଧା ଚନ୍ଦ୍ର, ଭଳିଆ ୲
ହଁ, ଅଧା ଚନ୍ଦ୍ର ବାଗିଆ, ତା ଭିତରେ ପୁର, ପଶି ତିବା
ହଁ, ସେଟା ଆମେ ପୁରୀ, କହୁ ୲ ଆଉ ଯଉ ଗୋଲ, ଗୋଲ ଯଉ ବଡ, ବଡ ଘୁଗୁନି ସହିତ ମିଳେ, ତାକୁ ଲୁଚି କହୁ।
ଲୁସି
ଲୁଚି, ଲୁଚି।
ଓ, ଲୁଚି।
ହଁ,
କିଏ, ଆଉ ଗୋଟେ କଣ, ପରାଠା ନା କଣ?
ଲଛା ପରାଟା, ବଢିଆ ଲାଗେ ଖାଇବା, ପାଇଁ।
ଆହା, ଲଛାପରଟା କେମିତି ବନାନ୍ତି, କୁ କହିଲ,
ଏ ଲଛା, କଣ କରିବ କହନି, ମଇଦା ନେଇଦବ, ସେଥିରେ ଟିକେ, ଲୁଣ ପକେଇଦବ, ଅଣ୍ଡା ପ ପକେଇ ଦେଇକି ୲ ପୁରା ମାନେ, ଓ ପାଣି ଟିକିଏ, ଛିଞ୍ଚିକି ତୁମେ ମାନେ ଏହି ନେଳ ପାନିକ ବଳ ବୁଧିବ ହେଲା।
ହୁଁ।
ଗୋ ମାନେ ହେଇଗଲେ। ତାପରେ ଟିକେ ତେଲ ପକେଇକି ତା ଭିତରେ ଇଏ କରିକି ଟିକେ ରଖିଦବ ଅଦା ଓଦା କପଡା ରେ ଗୋରେଇକି ଟିକେ ଅଧନରେ ରଖିଦବ।
ହୁଁ।
ତାପରେ ଟିକେ ଲୋଇ ଯେମିତି ଗୋଲ ଗୋଲ ଲୋଇ କରିକି। ଅ ମାନେ କଣ କରିବା ତା। ବେଲିକି ପୂରା ବଡ ଆକାର କରିଦବା ତାକୁ ଟିକିଏ କଣ କ ନି ପତର ପତର ସ୍ଲାଇସ୍ କରି କାଟିବ ପୁରା।
ହୁଁ ହୁଁ।
ଠିକ ଅଛି କାଟି କାଟି କାଟି କାଟିକି ଫେର ଏକା ତାକୁ ଏକାଥର ଏମିତି ମେଡି ଦେଇି ମେଡି ଦେବ ତାପରେ ଗୋଲ ଗୋଲ ଏମିତି ଏମିତି ରାଉଣ୍ଡ କରିକି ମେଡିବ ସେଇ ଯେ ସାଇସ୍କୁୁ। ସବୁ ଏକାଠି କରିକି ମୁଁ। ଧରିକି ମୋଡ଼ିବ। ଏମିତି ଗୋଲ ଯେମି କରନ୍ତିି ଗୋଳ କରି। ଫେର୍ ଆଉଥରେ ବେଲିବ। ବେଲିଗ ତା ପ। ରେ ତାୱରେ ଦେଖିବ। ଆବାଜ କି ତାବଦ ତାବଦ ଜେଲଦ। ଆଛା ଆଛା ସେକି ହେଇଗଲା ପରାଟା ତେଲ ଫେଲ ଦେଇକି ସେକ ତାପରେ ଏମିତି କରିବେ ତା ଅଂଶ ଅଂଶ ଏମିତି ବାହାରିବ ବଢିଆ ଲାଗିବ।
ଅହ ହୋ। ଆରେ ମୁଁ ଭାବୁଛି ଆମର ଯୋଉ ମାନେ ପ ମାନେ ସେ ତମେ ଯଉ ପରାଠା କହୁନ ହେଟାକୁ।
ହୁଁ।
ଆମ ଆଡେ ଏଟା କୁହନ୍ତି ପରଟା ହେଲା କି? ପରଟା ଟା କେମିତି ବନ କେମିତି ବନା ହୁଏ ଜାଣିଛ ଯେମିତି ରୁଟି ବନାହନି
ହଁ।
ସେଇ ଆଗା ମାନେ ଆମ ତ୍ରିଭୁଜ ବାଗା ହବ ହେଲା କିି?
ଓହୋ ନାଇ ସେଟା ପରରାଟା ଯେ ପରରାଟା ସେଟା ଆମେ ବି କରୁନୁକି ସେଟା ନରର୍ମାଲ ପରାଟା ଏଇଟା ହେଲା ଲାଛା ପରାଟା ଏଇଟା ଦେଖ ହୋଟେଲ ଫୋଟେଲ ରେ ବଢିଆ ଖାଆନ୍ତି ଏଇଟା ନରର୍ମାଲରେ କଲେ ଭଲ ଲାଗିବ। ଏହା ଟେଷ୍ଟେ ସା । ମଇଦା ନା ସେ ତରକାରୀ ଟେଷ୍ଟ। ଟିକିଏ ଅଲଗା ହୁଏ ସେତ କୋର୍ମା କୋର୍ମା ଦେଇକି ଖାଇଲେ ବଢିଆ ଲାଗିବ।
ଓହୋ ଏ ଯୋଉ ଆଳୁ ପରଟା ଆଳୁ ପରଟା ଓଃ ତ କରିଥିବ ଟ୍ରାଏ?
ହୁଁ କରିଛି।
ଆଳୁପରଟା କେିତି ବନାନ୍ତି ମତେ ଟିକେ ଶିଖେଇ ଦିଅ।
ଆଳୁ ମାନେ ସିଝେଇଦବ। ସିଝେଇ ଦେଇ କି ତାପରେ ବାହାର କରିଦବ। ତେଲରେ ତେଲ ଟିକେ ପ୍ରାୟ ପ୍ୟାନ ରେ ପକେଇବ ବେଶୀ କରି ତାପରେ ଉ କହିଲ ପିଆଜଠ ସେ କଟା ହେଇଥିବ କଟେଇ ତାକୁ ମାନେ ଭାଜିଦବ। ତାପରେ ଏ ଏ ପକେଇ ଦେଇେଇକି କଣ କରିବ ମୁଁ ଟିକେ ସେେ ଧନି ଟା ଟିକେ ପକେଇ ଟିକେଟେ ଟିକେ ଭାଜି ଦେଇକି ତାପରେ ଆଳୁ ପକେଇଦବ। ଆଳୁ ପକେଇ ତାପରେ ଲଙ୍କା ଗୁଣ ହଳଦୀ ଗୁଣ୍ଡ ଜିରା ଗୁଣ୍ଡ ପକେଇକି ଇଏ କରିଦେଇକି ତାକୁ ପୁରା ନାଲି ିବ ତାପରେ ଧନିଆ ପତ୍ର ଫେର ପକେଇ ବେଶୀ କରିକି ପକେଇକି ତାକୁ ଟିକେ ନାଲି କରିଦେଇକି ତାପରେ ପରାଟା ଯେମିତି ମାନେ ରୁଟି କରନ୍ତି ତାପରେ ଟିକେ ଆଳୁ ଦେଇକି ତାପ ଉପରେ ମାନେ ରୁଟି ପକେଇକି ବେଲିକି ତାପରେ ସେକି ଦିଅ।
ହୁଁ।
ହଁ ଏଇଭଳିଆ ଆଉ ସବୁ କଲେ ସବୁ ସହଜ ଏଃ ଏଃ।
ଏତିକ କଲେ ଆଳୁପରଟା ରେଡି
ହଁ ଆ ଆଳୁପରଟା କଣ ଖାଲିସେଥିରେ ଆଳୁ ଥିବ ଆଉ କିଛି ନାହି।
ହଁ।
ହ।
ତମେ କହୁଛ ଆମକୁ କିଛି ଶିଖି ନାହିଁ ଖାଲି ଭାତ ଡାଲି ଶିଖିଛି। ଆ ଆଡେ ଦେଖିଲା ବେଳକୁ କିନ୍ତୁ ତମେ ସବୁ ଶିଖିଛ।
ଶିଖିଛି ଶିଖିଛି ବେଶୀ ମାନେ ହାଡଦରେ ଶିଖିନି ନର୍ମାଲି ଏଇଭଳିଆ ଶିଖି
ହୁଁ ହୁଁ। ଭଲ।
ତମେ କୁହ ତମେ କଣ ଶିଖିଛ।
ମୁଁ ମୁଁ କିଛି ଶିଖିନି ଖାଲି ଭାତ କରିପାରିବି ଡାଲି କରିପାରିବି। ଆଉ କଣ ଏମତି। ଙ୍କ ଭଜା ଭଜି ହେଲେ କରିଦେବି ଆଉ। ହଁ ଚିକେନ ଫିକେନ ହେଲେ କରିଦେବି ଚିକେନ ମାଛ। ମଟନ୍ ଫଟନ ହେଲେ କରିଦେବି।
ହଁ ମାଛ ମତେ ମତେ ଆସ ମାଛ ମୁଁ କ
ଆ ମଟନ କଣ କଣ ପଡିବ କହିଲ।
ଏ ମଟନ ବି ଖାଇନ ତମେ ଜାଣିନ ତାକୁ ମତେ ଘିଣା ନାଗେ ଏରାକୁ।
ସତର ତମ ମଟନ ଖାଅ ନା। ଚିକେନ ତ ଖାଅ।
ଚିକେନ ଖାଏ।
ଓ ହୋ ଚିକେନ ଙ୍କ ଙ୍କ ପଡେ କୁହ।
ଚିକେନ ମୁଁ ଜାଣନା ଚିକେନ ମୁଁ ତିଆରି କର।
ଚିକେନ ତମେ ତିଆର କର ନା।
ନା।
ଓହୋ।
ତମେ କରୁଛ ତମେ କହିଲ ଟିକେ ଚିକେନ କେମିତି ତିଆରି ମୁଁ ଶିଖିକି ଯାହା କରିବି କାଲି।
ମାର୍କେଟରୁୁ ଚିକେନ୍ ନେଇକି ଆସିବ।
ହଉ।
ତାପରେ ତାକୁ ବାଗେଇ ଟି ଧୋଇଦବ।
ଧୋଇଦବା।
ଧୋଇ ସାରିଲା ପରେ ତାପରେ କଣ କରନ୍ତି। ତାପରେ କଣ ହଳଦୀ ଲ ହଳଦୀ ଲୁଣ କଣ ପକେଇକି ଗୋଳେଇକି
ଆଚ୍ଛା ତମେ ନିଜେ ବି ଜାଣିନ?
ଆରେ ମୁଁ କେବେ ଏଗୁଡା ଘରେ କରନି ଖାଲି ଫିଷ୍ଟ ଫିଷ୍ଟ କରନ୍ତି ଭୋଜି ଭୋଜି କରନ୍ତି ମୁଁ ସେଗୁରା ମାନେ ଟ୍ରାଏ କରିଛି ବୁଝିଲ କି।
ଆଚ୍ଛା।
କଣ ଏମିତି ହଳଦୀ ଲୁଣ ଗୋଳେଇକି ଥୋଇଦିଅନ୍ତି ତାପରେ କଣ ମସଲା ମସଲି ରାନ୍ଧ ରାନ୍ଧନ୍ତି ନା କଣ ।
ହଁ ସେଟା ପରେ
ହାଲୋ। ତାପରେ ମସଲା ମସଲି ରା ତେଲ ପରେ ତାପରେ ଚିକେନ ଟାକୁ ପକେଇ ଦିଅନ୍ତି।
ତାପରେ।
ଚିକେନ ଟା ପ ପକେଇ ସାରିଲା ପରେ ଗୋଳି ଦିଅନ୍ତି ତାପର କଣ ପାଣି ଦେଇ ଦିଅନ୍ତି ହେଇଗଲା ତରକାରୀ ଆଉ।
ତାପରେ
ନା ମୁଁ ଏତିକି ଜାଣିଛି। ମୁଁ ଏତିକି କାଢ ପାଇବ।
। ଏତିକି ଆଉ କିଛି ନାହିଁ ଏତିକି?
ମତେ ଆସିବନି ଆରେ ମୁ ମୁଁ କେମିତି ଜାଣିବି ରୋଷେଇ କେମିତି କଣ ହୁଏ।
ତମେ କହିଲ ମୁଁ ସେ ତମେ କହିଲ ମୁଁ ଶିଖିଛୁ ତମେ ଗଛିକି ଶିଖିଛ ଆଉ ମାନେ ସେଥିରେ କେତେ ଭପ କେତେ ପାଣି କେତେ କଣ?
ଆରେ ମୁଁ ମାନେ କଣ କଲେ ସେମିତି ଫିଲ୍ଡ ଉପରକୁ ଆଇଲେ କରିଦେବି ହେଲା କି।
ଆଚ୍ଛା ଏମିତି କହିଲ କଣ ହବନି ଜମ ତମକୁ ସେ ପଚାରିଲା? ସେ କି ଶିଖିନି ତମର ତମେ ଏମିତି କଥା ତମେ ସେ ଲୋ ଉପରେ ଆସ ତାପରେ ମୁଁ କହିବି ଏଇ କି କଥା
ହଁ ଇଆ କହିବି ମୋ ଫିଲ୍ଡ ଉପରେ ଆସ ତାପରେ ମୁଁ କରିଖିବ ତାପରେ ଖାଇବ ତାପରେ?
ହଉ ହଉ ଆଉ ଗୋଟେ ଆଉ ଗୋଟେ?
ଆଉ କଣ?